ହାଲୋ। ହାଲୋ।
ହଁ।
ହାଲୋ। ହାଲୋ ଭଉଣୀ କଣ କରୁଚ?
ତମକୁ ଶୁବା ଯାଉନି କି?
ନାଇଁ ଟିକେ ଶୁଣା ଯାଉନି। ଏଇ ଯୋଉ ନେଟୱାର୍କ ପ୍ରୋବ୍ଲେମ ରହୁଚି ବୋଲିି ଟିକେ କଲ୍
ହଁ ହଁ ଏ ବର୍ଷା ବି ହଉଛି ତ? ଆଉ ସେଥିପାଇଁ ବୋଧେ ଟିକେ ଶୁଭିବାରେ ଅସୁବିଧା ହଉଛି ଆଉ? ଏବେ ଶୁଭା ଗଲା ଏବେ ଶୁଭା ଗଲା?
ହଁ ଅଳ୍ପ କିଛି ଶୁଭୁଛି ଆଉ, ଆଉ କୁହନ୍ତୁ କଣ ବହୁତ ଦିନ ପରେ କଲ୍ କଲେ?
ନ ନା ଏଇ ଭ୍ରାମ୍ୟମାଣ ଯନ୍ତ୍ରର କିଛି ଅସୁବିଧା ହଉଛି ଆଉ?
ହଁ ହଁ ମୁଁ କହିଲି ବହୁତ ଦିନ ପରେ ଟିକେ ଫୋନ କଲେ। ମୁଁ କହିଲି ଆଉ ଭଉଣୀଙ୍କର ଦେଖା ସାକ୍ଷିଆତ ନଥିଲା। ପୁଣି ବୋଧେ କୋଉଠି ହଜି ହାଜି ଯାଇଥିଲ ଆଉ?
ନାଇଁ ନାଇଁ ଭଉଣୀ ଥିଲେ ଯେ କଣ କରିବା ଏଇ ଟେ କାର୍ଯ୍ୟ ବ୍ୟସ୍ତତା ଆଉ?
କଣ ଏମିତି କି କାର୍ଯ୍ୟ ବ୍ୟସ୍ତତା ରହୁଛ ଯେ ଟିକେ ଫୋନ କରିବାକୁ ବି ସମୟ ମିଳୁନି?
ଚାଷୀ ମଣ୍ଡି ଘର ଏଇନା ବର୍ଷା ଋତୁ ବି ଆଇଲା।
ସେ ବାରିରେ ଟିକେ ପନିପରିବା ଚାଷ କରୁଥିଲୁ?
ହୁଁ
ଆଉ ଏ ବିଭିନ୍ନ ପ୍ରକାର ଚାଷ କଲା ସମୟ ଅଭାବ ହେଇଯାଉ ଟିକେ ଆଉ।
ହୁଁ ହୁଁ
ହ କହୁଥିଲି ଆସିବେ ବୋଲି ଆଉ ଆସିଲେନି ଆଉ? କଣ କହୁଥିଲ ଆସିବ ବୋଲି?
ହଁ ମୁଁ ଏଇ ରବିବାର ଯିବି ସେ କଣ କଥା କଣ କି ମୋର ଏକ ଭଉଣୀ ସିଏ ଟିକେ ଉଁ ତାଙ୍କର କାଲି ଗୋଟେ ପୁତ୍ର ସନ୍ତାନ ଜ ହେଇଛି। ହେଲା
ହ ହଁ, ଏଏ ବଢିଆ ଭଲ ଖୁସି ଖବର ଗୋଟେ ଦେଲେ। ଆଉ ମିଷ୍ଟାନ ନେଇକି ଆଉ କିଛି
ହଁ ନିଶା ନାଇଁ ମୁଁତ ଏଇ ରବିବାର ଦିନ କହୁଛି ତ ଯିବି ଆଉ ଆଜି ଟିକେ ବର୍ଷା ହଉଛି। ଆଜି ଯାଇଥାନ୍ତି।
ତାଙ୍କର ବୋଧେ ଆଗରୁ ଗୋଟେ ପୁତ୍ର ପୁତ୍ର ସନ୍ତାନ ଥିଲେ ନା!
ହଁ ହଁ ତାଙ୍କର ଆଗରୁ ତ ଗୋଟେ ଥିଲେ ଆଉ ଏବେ ଗୋଟେ ବି ପୁତ୍ର ହେଇଛି। ତାକୁ ସାଢେ ତିନି ବର୍ଷ ଜମା ହେଇଛି ହେଲେ ବି ଇଏ ଇଏ ପିଲା ବି ହଁ ବିନା ହୁଁ ଅ ଅସ୍ତ୍ରରେ ସେ ଯୋଉ ଛୁଆ ହେଇଛି ଆଉ, ହଁ। ଆଉ ଭଲ ଛୁଆ ଟା ଭଲ ସ୍ୱାସ୍ଥ୍ୟବାନ ଅଛି। ତିନି କେଜି ପାଖାପାଖି ହେଇଛି, ହଁ କିନ୍ତୁ ଏଇଆ ରାତି ଚାରିଟା ରାତି ଚାରିଟାରେ ସେ ଛୁଆ ହେଲା, ମୁଁ ସେ ଯୋଉ ତାଙ୍କର ମୋ ଭଉଣୀର ଯିଏ ଶାଶୁ ମା ଥିଲେ ସିଏ ମତେ ପୂର୍ବ ଦିନ କହିଲେ କି ମା ଆଉ ଆପଣ ଟିକେ ଆସନ୍ତୁ ଆମ ଘର ତ କେହି ନାହାନ୍ତି ଆଉ ଆମେ ଟିକେ ଜଣଉନୁ କାହାକୁ ଏଥିପାଇଁ। କାଳେ ହବ ନହବ ଆଉ ବେଶୀ ବି ଜୋର କଣ ସେ ଯନ୍ତ୍ରଣା ହଉନି ହଁ ଯ ନ୍ତ୍ରଣା ହଉନି ତମେ ଟିକେ ଆସ ହେଲା ତ ମୁଁ ଅ ସେଥିପାଇଁ ଆଉ କିଛି ନ ଇଏ କରିକି ମୁଁ ଟିକେ ଗଲି ମୁଁ ଜାଣିନ ଥିଲିକି ଯିବେ କି କଣ କରିବେ? ତଥାପି ଏମିତି ହଉ ହଉ ହଉ ହଉ ସାଢେ ଏଗାରଟାରେ ଗଲେ ସେମାନେ। ଗଲୁ ମୁଁ ବି ତ ତା ସାଙ୍ଗରେ ଗଲି ତ ଏତେ ଜୋରରେ ଯ ଯନ୍ତ୍ରଣା ହଉନଥିଲା ଠିକ ରାତି ତିନିଟା ପାଖାପାଖି ତାଙ୍କର ଯନ୍ତ୍ରଣା ଧୀରେ ଧୀରେ ବଢିଲା। ତ ଠିକ ସାଢେ ତିନିଟା ଭିତରେ ତାଙ୍କୁ ସେ ଯୋଉ ଅସ୍ତ୍ରୋପଚାର ଘରକୁ ନେଇକି ଗଲି ଯାଇକି ତାପରେ। ଅଧଘଣ୍ଟା ପଇଁଚାଳିଶ ମିନିଟ୍ ପରେ ଆସିକି ଖବର ଦେଲେ କି।
କୋଉ ସେ କୋଉ ମ ଆମ୍ ଡାକ୍ତରଖାନାରେ ଜନ୍ମ ହେଲେ।
ସେ ଏକ ଘରୋଇ ଡାକ୍ତରଖାନାରେ।
ଆଉ ଯାହା ହଉ ହଁ ସେଇ ଡାକ୍ତରଙ୍କ ନାମ କଣ।
ଡାକ୍ତରଙ୍କ ନାମ ବିଶ୍ୱ ରଞ୍ଜନ।
ଭଲ ଯାହା ହଉ ଭଲ ଖୁସିର କଥା ଯାହା ହଉ ମା ବି ସୁସ୍ଥ ଛୁଆ ବି ସୁସ୍ ସ୍ଥ ଆଉ ଭଲ ଅସ୍ତ୍ର ବିନା ଅସ୍ତ୍ରୋପଚାର ରେ ହେଇଥିବାରୁ ଆହୁରି ଆନନ୍ଦ।
ଆଉ ଏବେ ତ ସବୁ ଜାଣି ଥିବେ ସବୁ। ଅସ୍ତ୍ରୋପଚାର ଦ୍ଵାରା କେମିତି ମହିଳା ମାନଙ୍କର ଅସୁବିଧା ହଉଛି।
ହଁ ହଁ ନା ଲୋକଙ୍କୁ ଯଦି ଆଗେ ଡାକ୍ତରଖାନା ନେଇ ଯାଉଛ ତ ଆଗେ ସିଏ କଟାକଟିରେ ବ୍ୟସ୍ତ ହେଇଯାଉଛନ୍ତି। ସମସ୍ତେ ନ ମାନେ ଏମିତି।
ତ ଇଏ ଯୋଉ ଡାକ୍ତର ଅଛନ୍ତି ଇଏ ଡାକ୍ତର ତାଙ୍କର ମାନେ ଲୋଭି ନୁହନ୍ତି। ତାଙ୍କର ଯେମ ଯେମିତି ଶୈଳୀ ନାଇଁ କିଛି ଆଉ ଦି ଚାରି ଘଣ୍ଟା ରଖିଦବା ମେ ବି। ଏ ଯୋଉ ଉଁ। କାଳେ ତାଙ୍କର ଏ ନର୍ମାଲି ହେଇପାରିବ। ହେଲା ଆଉ ସେଥିପାଇଁ। ଭଲ ଡକ୍ଟର ଆଉ ତାଙ୍କର ଯୋଉ ସେବିକା ଥିଲେ ତିନି ଚାରି ଜଣ। ଅ ସିଏ ବି ଭଲ। ଯା ହଉ ସୁରୁ ଖୁରୁରେ କେମିତି ପିଲାଟି ହେଇଗଲା। କଲେ ସେଇଟା ବଡ ଆ
ହଁଁ ହଁ ଯାହା ହଉ ସେ ମା ମା ବି ଖଲାସ ପିଲା ବି ଇଏ।
ହୁଁ ନାଇ ମୁଁ ଆପଣଙ୍କ ଘରକୁ ଯାଇଥାନ୍ତି ଭାବୁଥିଲି। ଟିକେ ଉଁ ଉଁ ମାନେ ବାର୍ତ୍ତାଟା ଦେଇକି ଆସିବି ବୋଲି। କିନ୍ତୁ ଯାହା ହଉ ଆପଣ କଲ୍ କରିଦେଲେ। ଆଉ ଏଆ ଆପଣ ତ ବହୁତ ଦିନ ହେଲାଣି ଫୋନ୍ ଫାନ୍ କରୁନାହାନ୍ତି। ଆପଣ ଅତ୍ୟନ୍ତ ବ୍ୟସ୍ତ ରହୁଛନ୍ତି।
ଫାଙ୍କା ହେଲାଠୁ ବି ଆମର ଟିକେ ଫୋନର ବି ଟିକେ ଅସୁବିଧା ରହୁଛି। ଆଉ କେତେ ଆଉ ଘରୁ ଘର ବାହାରୁ ଯାଇଁ କଥା ହବା।
ହଁ ଏବେ ତ ବର୍ଷା ହଉଛି ଆଉ ଘର ବାହାରକୁ ଯାଇଁ କି
କଥା ହେଇ ହଉନି ନା ହଁ ସେଥିପାଇଁ ଟିକେ ଅସୁବିଧା ହଉଛି କଥା ହବାରେ ଆଉ। ଆଉ କଁ ଖାଇଥିଲେ ମଧ୍ୟାହ୍ନରେ।
ମଧ୍ୟାହ୍ନରେ ଖାଇଥିଲି କଣ ସେ ମୋର ଭଉଣୀ ଆସିଛନ୍ତି ଜଣେ। ସିଏ ତାଙ୍କର ପୋଟ୍ ପୋଟଳ ତରକାରୀ ଉଁ କଲେ କରିଥିଲା ଆଉ କଖାରୁ ବରା କରିଥିଲେ। ହେଲେ ଭାତ ଡାଲି ଇଏ ଏଇଆ ଆଉ କଣ ଆମେ ଚାଷୀ ମୁଲିଆ ଘର ଆମର ଯେ ତିକି ଆମ ବାଡିରେ ଯାହା ହବ ଖାଇବୁ ଆଉ।
କଥାରୁ ଆଜି ଆପଣଙ୍କ‌ ଗ୍ରାମରେ ବି ଆଜି ସୁ ମୁଢ଼ି ଥିଲୁ ଶନି ଦବଙ୍କର ଆଉ ଏଠି ମନ୍ଦିର ପ୍ରତିଷ୍ଠା ହଉଛି।
ହଁ ହଁ ସିଏ ଆକ୍ଚୁଏ ସିଏ ହେଉଛନ୍ତି ଜଣେ ଆମ ଗ୍ରାମର ଜଣେ ବଡ ଭାଇ ହେବେ। ସେ ସେ ଦୀର୍ଘ ଦିନ ଧରି ନାହିଁ ତାଙ୍କର ଦେଖନ୍ତୁ ଶୁଣନ୍ତୁ। ସେ ଦୀର୍ଘ ଦିନ ଧରି ଶନି ପୂଜା କରୁଥିଲେ ସେଠି ତ ତାଙ୍କର ଯେତେବେଳେ। ସେସ ହେଇଗଲା। ତାଙ୍କ ମନରେ ଗୋଟେ ଆସିଲା କି ନାଇଁ ମୁଁ ଏଇଠି ଠାକୁରଙ୍କୁ ଗୋଟେ ଏଇଠି।
ମନ୍ଦିର ପ୍ରତିଷ୍ଠା କରିବି ଆଉ ହଁ ଆଉ ଭଲ ବି ହେଲା ଆମର ଯେତେବେଳେ। ଗୋଟେ ଗ୍ରାମର ଦୁଇଟି ସାହିରେ ଆମେ ବାଣ୍ଟ ହେଇଛନ୍ତି ଆଉ ଆମ ଏପଟ ସାହି ହଉ। ବର୍ଷାକୁ ଗୋଟେ ଜାଗାରେ ପାଣି ଶନି ଓଷାରେ ଜ ଅର୍ପଣ କରୁଥିଲେ ଆ ତାହେଲେ ଆମର ଲୋକମାନେ ବି ଆଉ ଦୂରକୁ ଯିବେନି ଆମର ଏଇ ପାଖରେ କରିବେ ଆଉ। ହ ହଉ ଭଲ ଲାଗୁନି ଯେ ଗାଁରେ ଜେ ଯେତେବି ଉନ୍ନତି ମୂଳକ କାମହବ ବି ଭଲ କିଛି ଖରାପ ନୁହେଁ।
ତ ନାଇଁ ସେ ଯୋଉ ଚଉପାଡି କରୁଛନ୍ତି ସେଠି ବହୁତ ଲୋକ ବସୁ ବସୁଛନ୍ତି ଖରା ବେଳେ।
ହଁ ମନ୍ଦିର ହେଲେ ବି ପାଖରେ ଲୋକଙ୍କ ପାଇଁ ସାହସ ହବ ଭଲ ଲାଗିବ ବସିବା ପାଇଁ କଥାବାର୍ତ୍ତା ହବା ପାଇଁ ଭଲ ଲାଗିବ।
ପରିବେଶ ଗୋଟେ ଅଲଗା ପ୍ରକାର ଆସିଯିବ।
ହଁ କିଛି ନାଇଁ ଆଜି ଏଇ ଯୋଉ ଭୋଜି ଭାତ ହଉଛି କିଛି ଭଲ ଖାଦ ସଇଲାଣି କିନ୍ତୁ ଯା ବର୍ଷା ଟିକେ ହଉଛି ଟିକେ ଅସୁବିଧା ସମୁଁଖୀନ ହଉଥିବେ ଆଉ।
ହଁ ଆଜି ବିଜତ ହଉଛି ହଁ।
ହଁ ତଥାପି କାଲି ଆମ ପା ଘର ପାଖ ଜଣେ ଭଉଣୀଙ୍କର ବିବାହ ହେଲା। ସେ ଯେଉ ଆମେ ଭଲ ପାଗ ଥିଲା ଅବଶ୍ୟ କିନ୍ତୁ ମଧ୍ୟାହ୍ନ ପରେ ଅପନ୍ନା ଅପ ଅପରାହ୍ନକୁ ବର୍ଷା ଅଧିକ ହବାରୁ ବହୁତୁ ଅସୁବିଧା ହେଲା ବି।
ମୁଁ ତ କଟକରେ ଥିଲିଁ କିନ୍ତୁ ମୁଁ ଅନେଇଲି ଯେତେବେଳେ ଯାଇକି ପହଞ୍ଚିଛୁ ତା ପରଠୁ ପୁରା ବର୍ଷା ଲାଗିକି ରହିଲା ପୁରା ସକାଳ ନଅଟା ଯାଏ। ରାତି ଦଶଟା ଯାଏ ତାପରେ ଠୁ କଟକରେ ଟୋଟାଲି ବର୍ଷା ନାହିଁ ହେଲା। ଆଜି ଆମ କଟକରୁ ସକାଳୁ ପୁରା ବର୍ଷା ହଉଚି ହେଲା।
କଣ କରିବା ବର୍ଷା ଦିନ ଆଉ କିଛି ନାଇଁ ସେ ଦେଇଛି ତିନି ତାରିଖରୁ ପାଣିପାଗର ପରିବର୍ତ୍ତନ ନୁହେଁ ତ ତିନି ଦିନି ଲାଗି ରହିବ ଏଇନା ଲଘୁଚାପ ବର୍ଷା। ତିନି ଚାରି ପାଞ୍ଚେ ଆଉ ସେଇ ତିନି ଦିନ ଟିକେ ଆଉ ହଇରାଣ ହବା ତାପରେ ପୁଣି ପାଗ ଟିକେ ପରିବର୍ତନ ହେବ ପୁଣି ସେମିତି ବର୍ଷା ଦିନ ତ ଆଇିଲା ସେମିତି ହବ ଆଉ।
ଓହୋ ଭଉଣୀ ତମର ଯିଏ ବାହା ହେଲେ ଘର ପାଖେରେ ଆଉ ତାଙ୍କର ବର କାଲି ଆସିଥିଲା ଆପଣ ଯାଇଥିଲେ ଦେଖିବାକୁ।
ଡା ଆପଣଙ୍କୁ ପା ଡାକିଲି ସେଠି ମୁଁ ଜାଣିନି ଯେ ଆପଣ ଘରକୁ ଆସିଶାଇଲେଣି। ମୁଁ ମାଙ୍କୁ ଡାକିକି ଗଲି ମା ବି ଗଲେ ପଛରେ। ଆଉ ଦେଖିକି ଆସିଲୁ ଆଉ ଆପଣ ଶୋଇପଡିଥିଲେ ବୋଧେ?
ନାଇଁ ମୋ ଅତ୍ୟଧିକ ଥକା ହେଇଯାଇଥିଲି କ୍ଳାନ୍ତ ହେଇଯାଇଥିଲି ତ ମୁଁ ଆଉ ମୋର
ହଁ ମୁଁ ଡାକିକି ଗଲି ସେଥିପାଇଁ ପା ଆଉ ଜାଣିଛି ଆମର ବଡ ଭଉଣୀ ଯେ ସେ ବାହାରକୁ ଯିବେ ନାହିଁ। ସିଏ ଏବେ ଅଛନ୍ତି ଗର୍ଭବତୀ ଅଛନ୍ତି ସେଥିପାଇଁ ଡାକିଲି ଆଉ ମୁଁ ଆଉ ଜାଣିନି ଜେ ଆପଣ ଆସାରିଲେଣି।
ହଁ ମୁଁ ତ ଶୁଣିଛି ଆମର ଯୋଉ ସାନ ଭଉଣୀ ଜଣେ ସିଏ ବି କାଲି କୁଆଡେ ଡାକ୍ତରଖାନା ଯାଇ
ସିଏ ବି ଯାଇଥିଲେ ତାଙ୍କର କଣ ସ୍ଵା ଶ୍ୱାସ ଶ୍ୱାସ ନବାରେ ଟିକେ ନିଶ୍ୱାସ ପ୍ରଶ୍ୱାସ ବାଟେ ଅସୁବିଧା ହେଲା
କେମିତି କଣ ହେଲା କି ନିଶ୍ୱାସ ପତ୍ର ପାଇଁ ଅସୁବିଧା ହେଲା ତମର?
ତାକୁ ସେଇ ଯାଇଥିଲେ ଟିକେ ଏଇ ଗତ ସପ୍ତାହରେ ସିରିଡି ଯାଇଥିଲେ। ତାଙ୍କୁ ସେଠାରେ କୁଆଡେ ଜର ହେଇଥିଲା ଶହେ ପାଞ୍ଚେ ଜର। ଆଉ ଜର ଛାଡିଲା ପରେ ଟିକେ ଥଣ୍ଡାରେ ଆକ୍ରାନ୍ତ ଅଛନ୍ତି। ସେଥିପାଇଁ ଟିକେ ଛାତିରେ କଫର ଜମାଟ ବାନ୍ଧିଥିଲା।
ହୁଁ
ହୋଉ ଆଉ ଦିନରେ ହଉ କି ସନ୍ଧ୍ୟା ରେ ସେଟିକେ ଖାଦ୍ୟ ପାନିଅ ଏବେ ଟିକେ କମେଇ ଦେଇଛନ୍ତି। ସେଥିପାଇଁ ତାଙ୍କର ଟିକେ ଗ୍ୟାଷ୍ଟ୍ରିକି ସମସ୍ୟା ବି ଥିଲା।
ମୁଁ ତ ମୋଟା ପାଏ ଯୋଗୁ।
ଏ ମୋଟାପା ହୁଅନ୍ତୁ କି ଆମର କି ବି ନିଜର କିଛି ଅନ୍ୟ ମନକ୍ସ ପାଇଁ ହଉ। ପାଠ ପାଇଁ ହଉ କାରଣ ତାଙ୍କର ଆଜି ପ ପରୀକ୍ଷା ଥିଲା ସେଥିପାଇଁ ବି କାଲି ଡାକ୍ତର। କଲେ କିଛିଟା ବୋଧେ ଅଛି ପ୍ରେସର ମାନେ ଟେନସନ ସେ ନେଇଛନ୍ତି ଆଉ କାଲି କି ଗୋଟ କି ତାର ମାନେ ରୋଗ ଟା କହିଲେ କଲେ ଏଇଟା ହଉଛି ଏଇ ଲକ୍ଷଣ। ହେଲା। ତା ସେଇରେ ତାଙ୍କୁ ଟିକେ ଲାଗିଲା ସେ ଟିକେ ଶ୍ଵାସ ପାଇଁ ଶ୍ଵାସନରେ ଲାଗିଲା ତାପରେ ଦୁଇଟି ନେଲେ ଇଞ୍ଜେକ୍ସନ ନେଲେ ହାତରେ ତାପରେ ଘରକୁ ମୁଁ ସାଢେ ଗୋଟେ କି ଦିଟା ବେଳକୁ ଫେରିଲେ ଆଉ। ତା ସହିତ ମୁଁ ବି ଯାଇଥିଲି ରାତିରେ କାଲି।
ସେ ଜଣେ ଜଣେ ଥାନ୍ତି।
ନାଇଁ ନାଇଁ ସେ ଅଲ ଜାଣିନାହାନ୍ତି ଯେ କାରଣ ଦେଖିଲ ଯେ ଚମ୍ପା ଦେଇକି ସରି ମାନେ ଭଉଣୀ ମା ଅଛନ୍ତି। ଆଉ ମୁଁ ମୁଁ ଜାଣିଛି ଯେ ଆପଣ ବି ନାହାନ୍ତି ବୋଲି ବୁ ଆପଣ ଅଛନ୍ତି ବଡ ଭଉଣୀଙ୍କ ସେ ଘରେ ଅଛନ୍ତି। ଆଉ କାହା କହିବି ସେ ଶୋଇଛନ୍ତି ଆଉ ଟ ମାନ ଦେଇହବନି। ସେଥିପାଇଁ ହଠାତ ଆମର ଜଣେ ଘର ଘର ଯୋ ଭାଇ ସେ ଗାଡି ଚଲାନ୍ତି ତାଙ୍କୁ ଫୋନ କରାହେଲା। ଆଉ ସାଙ୍ଗେ ସାଙ୍ଗେ ବର୍ଚ୍ଚନା କୁ ନିଆଗଲା।
ହ
ସେଥିପାଇଁ କାହା ଜଣା ହେଇ ପାରିଲାନି ଆଉ ହଠାତ୍ ଜିନିଷ ହେଲା କାଲି କାହା କଣ ପାଇଁନା ଆମ ପିଇ ସାଙ୍ଗର କାଲି ଜନ୍ମଦିନ ଥିଲା। ଦାଦା ଆଣି ଗୋଟେ କେକେ ଟେ ରଖିଥିଲେ ଶୀତଳୀକରଣ ଯନ୍ତ୍ର ଭିତରେ। ମୁଁ ସେଥିପାଇଁ କାଲି ରାତି ସାଢେ ଏଗାରଟାରେ ଯାଇଥିଲି ତାଙ୍କ ବୁଝିବାକୁ କେତେବେଳେ କ କଟାହବ ମୁଁ ଯାଇଛି ବୁଝିବା ପାଇଁ ଦେଖିଲା ବେଳକୁ ଖୁଡିଙ୍କର ଏଇ ଅବସ୍ଥା।
କେତେ ରାତି କଥା ହେଲା?
ଆଉ କଟା ହେଇନି ସେ ଆମର ଶୀତ ଯନ୍ତ୍ର ଭିତରେ ଥୁଆ ହେଇଛି।
ଟ ଆଚୁଆଲି କଣ କହିଲୁ ବାର୍ଷିକୀୟ ପୂରିନିନା ତମେ ଘର ଭିତରେ
ନା ନା କରେଣ୍ଟ ଏ ଜିନିଷ ତ ହବା କଥା ନୁହେଁ ଆକ୍ଚୁଆଲି ତାଙ୍କ ପାଇଁ ବି ସିଏ ବି କାଟିବା କଥା ନୁହେଁ ସିଏ ବି ଯାଇ ଏମିତି ଜାଣିନାହାନ୍ତି। କଣ ପାଇଁ ନାଁ ତାଙ୍କର ମା ମରିଛନ୍ତି ତାଙ୍କ ମାଆଙ୍କର ବି ବର୍ଷ ପୁରିନି। ଆଉ ଇଏ ଯୋଉ ବେପାର ସବୁବେଳେ ଯୋଉ ବେପାର ଟି କରୁଛନ୍ତି ସବୁବେଳେ ଏଇ ସବୁ ବିରୋଧୀ କାମ ସବୁ କରୁଛନ୍ତି।
କିଛି ଜିନିଷ ହୋଉଛି ଆଉ। ଯୋଉଟା ହବା କଥା ନୁହେଁ କରୁଛନ୍ତି ଆଉ।
ହଁ ଆ ଯୋଉଟା ହଉଛି ଏ କାମ ବିରୋଧୀ କାରଣ ଆମେ କହୁନୁ ଯେ ଏଇଟା ଥିଲେ କଣ ହେଲେ ସେମିତି ନୁହେଁ ଏଟା ହଉଛି କଣ ଆମେ
ତମ ସମାଜ ବିରରୁଦ୍ଧରେ ତମେ ଯାଉଛ।
ହଁ ସେ ସବୁ ସବୁଥିଥରେ ବିରୋଧ କରୁଛନ୍ତି ମୁଁ କାହାକୁ ଖୁସି କରିଦେଲି କଣ ହବ? ମୁଁ ଫୁଲେଇ ହେଲେ କିଛି ଲାଭ ନାହିଁ ଆଉ ଭଉଣୀ ସମୟ ଅଭାବ ଏବେ ରଖ। ରଖୁଛି ଆପଣ ପଛେ କଥା ହେବେ ଆଉ।